ହ୍ୟାଲୋ
ଭାଇ ପ୍ରଣାମ ଭାଇ
ହଁ ନମସ୍କାର ନମସ୍କାର ତୁଭ ସକାଳ
ଶୁଭ ସକାଳ ଆଉ ଆଜିଆଡେ ବୁଲାବୁଲି କରିଛନ୍ତି?
ଆଜି ଭାବିଛୁ କୁଆଡେ ବଳଦେବ ହରିକା ଯୋଉ ଫିନ୍ଧା ପଡା ନୁହଁ
ଆଜ୍ଞା
ସେଆଡା ବୁଲିବାକୁ ଯିବା ପାଇଁ ଦେଖିବା କଣ ହଉଛିୁ ବର୍ଷା ଫେରିକ ଉଠେଇଛି ବୁଝିଲେ
ହଁ ବର୍ଷା ଉଠେଇଛି ବା ସେଥିପାଇଁ ତ ଆମେ ବି କୁଆଡେ ବୁଲିବା ପାଇଁ ଯାଇପାରୁନାହୁଁ ତାହେଲେ ଭଲ ଜାଗାକୁ ମନସ ମନ କରିଛନ୍ତି ବୁଲି ଆସନ୍ତୁ ଯାଆନ୍ତୁ ତୁ ଜଗନ୍ନାଥଙ୍କ ଦର୍ଶନ କରିଦିଅନ୍ତୁ।
ହଁ ସେଟା ତ ଆପଣ ମାନେ ଆଉ କୁଆଡେ ବୁଲିବାକୁ ଯିବେ ଇ ପାଇଛନ୍ତି ଦବାରେ
ଏ ରବାରେ ଆମେ ଉ ଭାବିଛୁ ଯିବୁ ଅ ଟିକେ ଡ୍ରେସ୍ ଫ୍ରେସ୍ କିଣା କିିଣି କରିବା ପାଇଁ ଉଁ ଏମତି ମୋ ଭଉଣୀଙ୍କର ମୋର ଆଉ ଲିଙ୍ଗରାଜ ମନ୍ଦିର ଭାବିଛୁ ଯିବା ପାଇଁ ଏମିତି ଆଉ ବୁଲାବୁଲି ଟିକେ କରିବୁ ଆଉ
ହଁ ବୁଲ ନି ବୁଲିଲେ ମାନସିକ ଶାନ୍ତି ମିଳିବ ଚାଷ ମାନେ କାର୍ଯ୍ୟରେ ବି ସ ଭଲ ମାନେ ଏ ଭଲ ଉପ ମାନେ ଭଲ ଇପ ଟା ପକେଇବ ସେଇଟା ହୁ ହୁ ବୁଲାବୁଲି କରନ୍ତୁ ମାନସିକ ସନ୍ତୁଳନ ରହିିବ
ଉୁଁ ହୁଁ ଆଉ ଆପଣ କଣ ଖାଇଛନ୍ତି ଆଜି
ଆଜି ତ ଖାଇଥିଲି ମାନେ କିଛି ଆମ ଘରେ ଉ ହେଇନଥିଲା ଏଥିପାଇଁ ମୁଁ ବିସ୍କୁଟ ହେରିକା ଖାଇ ଦେଇଥିଲି। ତାପରେ ହୁଁ ହୁ ଆପଣ କଣ ଖାଇଥିଲେ?
ମୁଁ ଆଜି ପୁରୀ ତରକାରୀ ଖାଇଥିଲି।
ଆଉ ଯାହା ହଉ ଭଲ। ହୁଁ ହୁଁ ପୁରୀ ତରକାରୀ ତେଲ ଜିନିଷ ଟିକେ ବଞ୍ଚି ଦିଅନ୍ତୁ କାହିଁକି କହିଲେ ଏ ବର୍ଷା ଦିନ ହେରିକା ବହୁତ ଦେହ ହେରିକା ଖରାପ ହେଇଯିବ ଗଲା ତ ଆପଣ କଲେଜ ହେରିକା ଯିବାରେ ଅସୁବିଧା ହବ।
ଆଉ ନାଇଁ ନାଇଁ ମୁଁ ସବୁବେଳେ ଖାଏ ନାହିଁ ଏମିତି ବେଳେ ବେଳେ ଟିକେ ଇ ଇଛା ହେଲେ ଖାଇଦିଏ ଆଉ।
ଅ ହଁ।
ହଁ।
ହେଁ।
ଆପଣଙ୍କ ଘରେ ସମସ୍ତେ।
ହଁ ଘରେ ସମସ୍ତେ ଭଲ ଅଛନ୍ତି ଏମତି ଭଲ ରେ ଥାନ୍ତୁ ଯହାହଉ ଠାକୁରଙ୍କ ଦୟାରୁ ଭଲ।
ମୁଁ ମୁଁ ବି ଠାକୁରଙ୍କୁ ଡାକୁଛି ଆପଣଙ୍କ ପରିବାରକୁ ଜଗନ୍ନାଥ ଉଁ ଆଜ୍ଞା।
ହଁ ଆପଣଙ୍କ ଘରଦ୍ୱର ଘର ପରିବା ସମସ୍ତେ ଠିକ ଅଛନ୍ତି ତ।
ନିହାତି ନିହାତି ଆମ ଘରେ ସମସ୍ତେ ବହୁତ ଭଲରେ ଅଛନ୍ତି।
ହୁଁ ହୁଁ। ଆପଣଙ୍କୁ ମାନେ କୁହ ମାନେ ଯେମିତି ଥଣ୍ଡା ଅଧିକ ହେଲେ ବହୁତ ଚିଡା ଲାଗେ ନା ଜର।
ମତେ ମତେ ଥଣ୍ଡା ଆଉ ଜର। ବର୍ଷକ ବାର ମାସ ମୋ ଦେହରେ ଥାଏ। ମତେ ସେଥିଲାଗି ଥଣ୍ଡା ହଁ ହଁ ଥଣ୍ଡା ଜର। ମାନେ ଟିକେ ପାଗ ଉଁ ପରିବର୍ତ୍ତନ ହବ ମାନେ ମତେ ଥଣ୍ଡା ଜ ଜର ହବ ଉଁ ହୁଁ ତାଙ୍କ ପରିବର୍ତ୍ତନ ଆଜି ଯଦି ଟିକେ ବର୍ଷା ହେଇଥିବ ତ ଥଣ୍ଡା ଯଦି ଯଦି ଟିକେ ବର୍ଷାରେ ଓଦା ହେଇଯାଇଥିବେ ତ ଜର ହବ ଯଦି ଟିକିଏ। ଏଁ ଉଁ ଫ୍ୟାନ୍ ହଉ ଏସିି ହଉ ଯଦି ଟିକେ ତା ଦେହରେ ଶୋଇ ପଡିଥିବି ତ ମତେ ଜର ହବ ଏମିତି ଆଉ।
ହଁ ଦେହ ଆପଣ ନିହାତି ଦେହକୁ ଜଗିବା ଦରକାର ବୁଝିଲେ।
ଆଜ୍ଞା ଆଜ୍ଞା।
ହୁଁ ହୁଁ।
ହଁ ଔଷଧ ତ ଖାଉଛି ପ୍ରତିଦିନ ଦେଖାଯାଉ। ଭଲ ହେଇଯାଉ ମୋ ଦେହ।
ହ ଭଲ ହେଇଯିବ ମାନେ ଆପଣ ଥଣ୍ଡା ହେଇକି ହେଲେ ମୁଁ ବି ମୋ ସାଙ୍ଗ ଦିଟା ଜାଙ୍କ ଅଛନ୍ତି ସେମିତି ଆପଣ ନା ତାଙ୍କର ଥଣ୍ଡା ପୁରା ରହିଛି ତାଙ୍କ ଦେହରେ ବୁଝିଲ ଏବେ ଏବେ ଜଣଙ୍କ ସାଙ୍ଗ ତ ମାନ ସେ କହୁଛି ଯେ ତା ଥଣ୍ଡାଟା ଯଉ ରହୁଥିଲା ଏବେ ଛାଡ଼ି ଯାଇଛି। ତାର ଉପାୟ ଜାଣିଲେ ଆପଣଙ୍କୁ ନିଶ୍ଚୟ କହିବି ବୁଝିଲେ।
ନିହାତି ନିହାତି ଜାଣିବେ ମତେ।
ହଁ ହଁ। ନହେଲେ ଆପଣ ମହୁ ହେରିକା ସେମିତି କଣ ତୁଳସୀ ପତ୍ର ହେଇି ଖାଆନ୍ତି ସେଇ ଗୁ୍ରାକ ଖାଆନ୍ତୁ ନହେଲେ ଆଉ କଣ।
ହଁ ବହୁତ ଖାଇଛି ଆପଣ କହୁଛନ୍ତି ତୁଳସୀ ମହୁ ଅଦା ଯୋଉ ଛେଚିକି ତାର ରସ ପିଇବା ପାଇଁ ହଁ ମୁଁ ତାକୁ ବି ଖାଇକି ଏଁ ଚେଷ୍ଟା କରିଛି ହେଲେ ମୋର କମି ନାହିଁ।
ହଁ।
ଥଣ୍ଡା ଟା ରୁହେ ପାଗ ପରିବ ହଁ ଚିକିତ୍ସିତ କରଉଛି ଚିକିତ୍ସିତ କରୋ ଉଛି ପାଗ ପରିବର୍ତ୍ତନ ହେଲା ବେଳକୁ ଟିକେ ଦେହ ଖରାପ ହେଇଯାଉଛି ଆଉ।
ହଁ ହଁ ସେଇଟା ତ ବହୁତ ହି।
ଆଉ ଗାଧୁଆ ବେଳେ କଣ ଖାଇବେ ଆଜି।
ଗାଧୁଆ ବେଳେ କଣ ଖାଇବୁ ମତେ ସଠିକ ଭାବରେ ଜଣାନହି ତାଙ୍କ ତ ହେଇଛି ଖାଇବା ପାଇଁ ଆମେ କଣ ଖାଇବୁ। କାର ରାତିକ ବି ତାଙ୍କର ସେଠି ଖାଇବା ମାନେ ଦିନ ଭୋଜି ଆମର ନୁହଁ ଯେହେତୁ ରାତି ଭୋଜି। ତିନିରେ କଣ ଖାଇବା କରିଥିବ? ଆଉ ତା ହଉ ହଁ ହଁ। ସେ ଗରେ ଯେନୁ ମାନେ ଘର ପାଖ ଭାଇ ଆସ ର ବୁଝିଲି। ସେତୁ ତ ଗୋଟା ଭଳିଆ ମନା କରି ରାନ୍ଧିବନି ଆମେ ସେଇଠି କଣ ଖାଇ କରିଥିବେ ଖାଇବା ଆଉ? ହୁଁ। ଆପଣ କଣ ଗାଧୁଆଳିକୁ ରନ୍ଧା ରନ୍ଧି କରିଛନ୍ତି ନା ରନ୍ଧା ରନ୍ଧି କରିନାହାନ୍ତି?
ଅ ମତେ ତ ରୋଷେଇ ଆସିନି କିଛି ଉଁ ଉ । ଆଉ ମୋ ଦିି ମୋ ଭଉଣୀଙ୍କ ବନେଇଛନ୍ତି ଖାଦ୍ୟ ଖାଇବା ଆଉ।
ହଁ। ଆଉ ଭଲ ମାନେ ମାନେ ରୋଷେଇ ଟା ଶିଖନ୍ତୁ କାହିଁ କହିଲେ? ଆପଣ ଝିଅ ପିଲା ବୋଲି ମୁଁ ହଉନି ମାନେ ରୋଷେଇ ଗୋଟେ ମାନେ ସମସ୍ତଙ୍କୁ ଶିଖିବା ଦରକାର ମାନେ ମୁଁ ଶିଖିନି ମୁଁ ଟିକେ ଟିକେ ଶିଖିବା ଚେଷ୍ଟା କରୁଛି ବୁଝିଲେ। ମାନେ ରୋଷେଇ ଟା ମାନେ ଗୋଟେ ଆମ ଜୀବନ ଯିବା ଳୟା ଟା ଶୈଳୀ।
ତାହେଲେ ରୋଷେଇ କରି ଆସେନି। ମୋ ଘରେ ମୋ ବୋଉ ମତେ ଏ ଗ୍ୟା ଛୁଇବା ପାଇଁ ଦିଅନ୍ତିନି।
ହୁଁ ହୁଁ। ଏ ଭଲ ମାନେ ଭଲ କହିପାରିବ କିନ୍ତୁ ପୁରା ଭଲ କହିପାରିବିନି କାହିଁକିଲ? ମାନେ ସମାଜ ମାନେ ଝିଅ ପିଲାଙ୍କୁ ରୋଷେଇ କରିବାକୁ ଦଉଛି ସେଟା ମାନେ ଲାଗୁଛି ଶିଖେଇବାକୁ ଚାହୁଁଛି ଛୋ
। ହେଲେ ଆମେ ଆଜି ମୋ ଘର ଲୋକ ମୋ ବୋଉ ବାପା ପାଖରେ ଅଛନ୍ତି। ସିଏ ରୋଷେଇ କରିକି ଦେଇ ଦଉଛନ୍ତି ଆମେ ଖାଇ ଦଉଛୁ କାଲି ସକାଳେ ଆମେ ବାହାରକୁ ଯିବୁ ବାହାରେ ଯାଇକି ପାଠ ପଢିବୁ ଚାକିରି କରିବୁ ଆମ କିଏ ରୋଷେଇ କରିକି ଦବ ସେଇ ସମୟରେ ଆମକୁ ଅସୁବିଧା ହବ ନା ନାଇଁ ନିହାତି।
ମୁଁ ତ ସେଇଟା ମୁଁ ଭାବିଛି ଆମର ତ ନିହାତି ଆଉ ବର୍ଷେ ନାଁ ଆଉ ପଢା ସରିବ ଇଏରେ। ତାପରେ ଦେଖିବି ବାହାରେ ରହିଲୁ କଣ ଯୋଉ ରୋଜାର ଗଲୁ ସେଠି ନିଜକୁ ରାନ୍ଧିବାକୁ ପଡିବ ବାହା ଯଦିଟି ଖାଇବା ସମ୍ଭବପର ନୁହ ସେଥିପାଇଁକା ଇଏ ଆଉ ନୁହେକି।
ଖାଇବେ ଯେତେ ଖାଇବେ ଦେହ ସେତେ ଅସୁସ୍ଥ।
। ମୁଁ ନିହାତି ଅଣ୍ଡାତିଆ କିଛି କରିପାରୁନାଁହାତୀ ଏମତି ହାଲକା ଆଇଟମ୍ ମାନେ ଅଣ୍ଡା ଭୁଜିଆ ହଉ ଇ କି ସେମିତି। ସେଉଗା କିଛି କରିପାରନ୍ତି ନା ନାଇଁ।
ମୁ ମତେ ଟୋଟାଲି କିଛି ଆସେନି।
ହଁ ହଁ ତାହେଲେ ମୋ ପଛରେ ଅଛ ତମେ ତାହେଲେ ମତ ସେଠକି ଲାଗୁଛି।
ତାହେଲେ ଆପଣ ମତେ ଶିଖିଦେବେ ଆଉ।
ହଉ। ମୁଁ ଏତେ ବି ମାନେ ଭର୍ଷା ଟିକେ ଟିକେ ମୁଁ ଦେଖୁଛି ଏବେ ରୋସେଇ ମାନେ ପିଲାମାନେ ରୁମଖବେ ବେଳେବେଳେ ଯେବେ ହଁ ହଷ୍ଟେଲ ଏରିଆରେ ନ ରାନ୍ଧିକି ଆମେ ନିଜେ ହାତରେ ଖାଉ। ମାନେ ସେତେବେଳେ ଆ ମୁକୁ କିଛି କିଛି ଚେଷ୍ଟା କଲେ ଶିଖିବାକୁ ଆଉ ବୁଝିଲେ। ମାନେ ଅଣ୍ଡା ତରକାରୀ ନା କିଛି କିଛି ଆଇଟମ ଅଛି କରିପାରିବେ ଭାତ ଟା ଶିଖି ଗଲିଣି ଶିଖିଛି। କରିଦେଇବି ବୋଲି ବିଶ୍ୱାସ ହେଇଲାନି। ଆଉ ଏମିତି କିଛିଟା ଆଇଟମ ଆସିଲେଣି ଶିଖିଦବି ଆଉ କରିଦେବି ଆଉ।
ଏମିତି ହୁଏନି ଆମକୁ ଖାଇବା ପାଇଁ ଆସେ ଅଷ୍ଟଲୁ। ହେଲେ ଆମର ଅ ଗୋଟେ ଏ ଇଲେକ୍ଟ୍ରି ର ଗୋଟେ ଜିନିଷ ଅଛି ପ୍ୟାଣ୍ ଟିଏ। ଆମେ ସେଇଥିରେ ରୋଷେଇ କରନ୍ତି ହେଲେ ମୁଁ କରେନି ମୋର ଅ ସାଙ୍ଗମାନେ ସେଥିରେ କରନ୍ତି ମୁଁ ଖାଲି ଖାଏ ତାଙ୍କ ସାଙ୍ଗରେ।
ହଁ ହଁ ହଁ। ସେଟା ବି ଆପଣ ମାନେ ବେଶୀ ଖାଇଲେ ଆପଣଙ୍କୁ ଖରାପ ଲାଗିବ କାହିଁକି ସେ ଆପଣ ଖାଲି ଖାଉଥିବେ ସେ ରାନ୍ଧୁଥିବେ ଆପ ହଁ ବି ଖରାପ ଲାଗିବ ବୁଝିଲେ।
ଏମିତି ସନ୍ଧ୍ୟା ବେଳିଆ କଣ ସକାଳେ କଣ ଭୋକ କଲେ ମାନେ କିଛି ଗୋଟେ ସହଜ ଜିନିଷଟି ଆମେ ବନେଇକି ଖାଇଦେଲୁ। ସେମାନେ ରୋଷେଇ କରିବେ ଆଉ ଯାହା ବା ବାକି ବାକି ର ରହିଲା ପ୍ରସ୍ତୁତି ଜିନିଷ ମୁଁ ତାଙ୍କୁ ସାହାଯ୍ୟ କରିଦିଏ।
ଓ ହଉ ଯେମିତି ଧୁଆ ଧୁଇ ହବ ଏକର ହଁ ସେମତି ହଁ।
ମୋର ବି ସେୟା ପ୍ରଥମ ପ୍ରଥମ ପ୍ରଥମ ମୁ ଯେତ କିଛି କରିପାରିନଥିଲି ମୁଁ ପିଆଜ ବି ଭସେଇ ଏପର୍ଯ୍ୟନ୍ତ ବି ଭଲ ସେ କାଟି ପାରୁନି। ମୋର ହାତ ଦିଥ ଥର କାଟିକି ଦି ତିିନି ଥର ହାତ କଟି ଯାଇଛି ଟିକେ ବୁଝିଲେ। ଯୋଉ ଆଜି ପୋଟଳ ଦିଟା କାଟିଦେ ପୋଟଲ କାଟିବା ମୋତେ ଟିକେ ସହଜ ଥିଲା ମାନେ ମୁଁ ଦ୍ୱିତୀୟଥର ପାଇଁ କାଟିଲି ଗୋଟେ ଜଣଙ୍କ ଭୋଜିରେ ସାଙ୍ଗ ଭୋଜି ହେଉଥିଲା ତାଙ୍କ ଘରେ ମୁଁ କାଟିଥିଲି। ଆଜି ଯେହେତୁ ବଡାପା ଆଇବ ମୁଁ ଯେହେତୁ କିଛି ଆମ ଘରେ ନକଲେ ଗୋଟା ଖରାପ ହବ ସେଥିପାଇଁ ମୁଁ କାଟିଲି ଯାଇ ପୋଟଳ ପୋଟଳ ଯାହା ହେଲେ ପାଞ୍ଚ ଛଅ କିଲୋ କାଟିଦେଲି। ହୁଁ ହୁଁ ଯେହେତୁ ଘର ହେଇ ଲୋକ ନା ଘର ପାଖ ଲୋକ
ଯଦି ଆଜି ଆପଣ ତାଙ୍କୁ ସାହାଯ୍ୟ କରୁଥିବେ କାଲି ସକାଳେ ଆପଣଙ୍କ କାମ ବେଳେ ସେମାନେ ଆସିବେ।
ଏଇଟା ତ ସମାଜ ଆଉ ନହେଲେ ସହଯୋଗ ହାତ ହାତ ବଢେଇ ହାତ ଚଲେଇବାକୁ ପଡିବ। ବୁଝିଲି।
ନିହାତି କଥା କହିଛନ୍ତି।
ଆବାର
ହ୍ୟାଲୋ କୋଉଠି ଅ
ନିକଟ ସାଙ୍ଗ ମିଶ ପ କଣ କହିଲେ
କୁହନ୍ତୁ କୁହନ୍ତୁ ଶୁଣା ଯାଉଚି କୁହନ୍ତୁ।
ଗୋଟେ ମାନେ ବହୁତ କମ ସାଙ୍ଗସହ ମିଶିବାକୁ ପସନ୍ଦ କରିବେ ନା ମାନେ କିଛି ମାନେ ଆପଣ ଯାହା ସହ ଚାହାନ୍ତି ମିଶି ପାରନ୍ତି ସେମିତି କିଛି ଆପଣ ଲାଜକୁରା ବ୍ୟକ୍ତି ନା ମାନେ କୋଉ ଟାଇପ ର ମାନେ କୋଉ ପ୍ରକାରର ଲୋକ ତମେ।
ମୋ ଜଣେ ସାହସୀ ଝିଅ ଆଉ ମୁଁ ମୁଁ ସମସ୍ତଙ୍କ ସହିତ ମିଶିଯାଏ ହେଲେ ଯେ ତିକି ଆବଶ୍ୟକତା ଅଛି ମିଶିବାର ମୁଁ ସେତିକି ମିଶେ।
ଯାହା ହୋଉ ବହୁତ ଭଲ ବହୁତ ଉତ୍ତମ।
ହଁ ଆଜ୍ଞା।
ହୁଁ ଆ ମୋର ଲାଗୁଥିବ ଆଃ ମୁଁ କୋଉ ଟାଇପର ବେ ମୁଁ ପ୍ରଥମତଃ ଟିକେ ଥିଲି ମାନେ ଯେତେବେଳେ ଗାଁରେ ଯାଉଥିଲି ଟିକେ ଲାଜକୁ କୁରା ବି ଥିଲି ହୁଣ୍ଡା ବି ଥିଲି ମାନେ ଗାଁରେ କହିଲି ବୁଝୁଥ ହୁଣ୍ଡା ବୁଝିପାରୁଛନ୍ତି ତ। ମାନେ ଏତେ ଚାଲାକ ନଥାଏ ମାନେ ଜିନିଷ ଜାଣିପାରେ ମୁଁ କିନ୍ତୁ କିଛିଟା ଆଃ ମାନେ କାର୍ଯ୍ୟ କଳାପରୁ ଲାଗେ ଏଇଟା ହୁଣ୍ଡାଳିଆ ବୁଝିଲେ। ମୁଁ କିଣସି କଥା ମାନେ ହଁ ହଁ। ହୁଁ ହୁଁ ଆଉ କୁହନ୍ତୁ।
ଉଁ ହଉ ଆପଣ କଣ କରୁଛନ୍ତି କରନ୍ତୁ ମୋର ଗୋଟ ଟେ ପାର୍ସଲ ନବାର ଅଛି ମୁଁ ଟିକେ ଦେଇଦେଇ ଆସୁଛି।
ହଁ ହଁ।